ହ୍ୟାଲୋ।
କଣ କରଥିଲୁ?
ଏଇ ବସିଛି ତୁ?
ବସିଥିଲି ଖାଇ ସାରିଲୁଣି?
ହଁ।
କଣ ଖାଉଥିଲୁ?
ଖାଇଥିଲି ସକାଳେ ଚୁଡା ଗୁଡ କଦଳୀ ତାରେ ଏବେ ଖାଇଚି ଭାତ ଆଉ ସନ୍ତୁଳା ଆଉ କାକୁଡି ତୁ?
ମୁଁ ଖାଇନି ଏଯାଏକେ ବ୍ରସ୍ କରିନି ଗାଧେଇକି ପଳେଇ ଆସିଛି ଖାଲି।
ହଁ ଆଉ କେମିତି ଅଛୁ?
ହୁଁ ଭଲ ତୁ? ହ୍ୟାଲୋ।
ହଁ ମୁଁ କହିଲି ମୁଁ ବି ଭଲ ଅଛି।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ତମର?
ତମର ହଁ ଭଲ ଅଛନ୍ତି।
ଆଉ କାଲି କେମିତି ରଜ ପାଳନ
ହ୍ୟାଲୋ। ହ୍ୟାଲୋ।
ମୁଁ କହିଲି ରଜରେ କାଲି କୁଆଡେ ବୁଲିବାକୁ ଯାଇଥିଲୁ?
କୁଆଡେ ବି କାଲି ବୁଲିଆକୁ ଯାଇନେଇଁ।
କଣ ପାଇଁ ଯେ?
କଣ?
କଣ ପାଇଁ ଯେ ମୁଁ କହିଲି କଣ ପାଇଁ?
ଶୁଣା ଯାଉନି ଭଲ୍ ଏଇ ଦେହ ଭଲ ନାହିଁ ତ ସେଥିପାଇଁ।
ଅ ହୋ କ ଆଉ ଏବେ କହିଲ ଠିକ୍ ଅଛି ବୋଲି। ହ୍ୟାଲୋ।
ହଁ କଣ କହୁଛ ଶୁଣା ଜାଉନି?
ଆଉ ଏବେ କହିଲୁ ଠିକ୍ ଅଛି ବୋଲି।
ଟିକେ ଭଲ ଲାଗିଲାନି ତ ସେଥିପାଇଁ କୁଆଡେ ଯାଇନି।
ଓହୋ ଏଇନା କଣ ଖାଇବୁ ଯେ?
ଆଜି ଠିକ୍ ଲାଗୁ
ଉଁ ହୁଁ। କଣ ଖାଇବୁ ଏଇନା? ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ମୁଁ କହିଲି କିଏ ନେ ତକୁ ଆସ ନେଟୱାର୍କ କୁଆସେ।
ନେଟୱାର୍କ ରେ ଅଛି ଭଏସ ଶୁଣା ଯାଉନି କି?
ନାଇଁ ଶୁଭୁ ନଥିଲା ବଟ୍ରିଙ୍ଗ ରହୁଥିଲା।
ହଁ ଚାଉ ଜୁନ୍ ଜୁଲାଇର
ଆଉ ତମର କେବେ ଏଯାମ୍ ଅଛି ଏଯାମ କେବେ ଅଛି?
ଆମର ପଚିଶ ତାରିଖରେ ତମ ତୋର?
ମୋର ସତେଇଶି ରେ।
ସତେଇଶି ରେ ଅଛି?
ହୁଁ।
ଓହୋ, ଭ
ହୁଁ। ହଁ।
ହଁ ଯେ ପଛରୁ ରୋକିଛନ୍ତି।
ସେଇଆ ବା।
ଏବେ କୋଉଠି ଅଛ? ଏବେ କୋଉଠି ଅଛ ଘରେ ନା ହଷ୍ଟେଲରେ?
ଏବେ ମୁଁ ଘରେ ଅଛି ଘରକୁ ଫାଷ୍ଟ ରଜ ଦିନ ଆସ ଥିଲି ଆଜି ଆଜି ଯିବି ହାରି ଆଉ।
ଆଜି ଆସିବ?
ହୁଁ ସେକେଣ୍ଡ ରଜ ଦିନ ଆସିଥିଲି।
ଓହୋ!
ହୁଁ।
ହଉ କଣ, ପିଠା ହେରିକା ଧରିକି ଆସିବେ ସାଙ୍ଗରେ
ହଁ ସାଙ୍ଗମାନେ ଅପେକ୍ଷା କରିଛନ୍ତି ମୋ ବୋଉ ପିଠା କରିଛି ଧରିକି ଯିବି ଆଉ।
ହଉ ହଉ।
ସକାଳୁ ସକାଳୁ ମୋ ବୋଉ ଉଠିକି କହିଲା ହଁ ନେବି ତମ ପାଇଁ।
ହଉ ଆସିଲେ ମତେ କ
ହଁ ମୋ ବୋଉ ଏବେ ହିଁ କରିଛି ଦିନ କାଲି ଇଏ ହେଇଯିବ ବୋଲି ଆଜିି କରିଥିଲା ଏଇ ସକାଳୁ ଏଇନା କରିଛି।
ଏବେ ଜଷ୍ଟ ପିଠାଟା ହେଲା।
କଣ?
ହ୍ୟାଲୋ, ମୁଁ କହିଲି ଏବେ କରିଛି ଯେ ଏବେ ପିଠାଟା ଓହ୍ଲେଇଲା ମାନେ ବାହାର କଲା ହୁଁ।
ଓହୋ! ହଁ
ହୁଁ। କଣ? ଶୁଭୁନି ନେଟୱାର୍କ କୁ ଆସ। ଶୁଭୁନି କିଛି ବ୍ୟାଗ୍ରାଉଣ୍ଡରୁ ନେଟୱାର୍କ୍ କୁ ଆସେ।
ପିଠା କରୁଥିଲେ। ହ୍ୟାଲୋ।
ନାହିଁ କହ, କହ?
ଶୁଣାଯାଉଛି ଏବେ?
ହଁ ଶୁଣାଯାଉଛି।
ହେ ଶୁଣାଯାଉଛି?
ହଁ ଶୁଣା
କହିଲି କାଲି, କାଲି ଆଣ୍ଟି କଣ ପିଠା କରିଥିଲେ?
କାଲି ହେଇଥିଲା ଆଉ କଡେଇ ପିଠା, ଆଉ ବରା, ଗୁଲୁଗୁଲା, ପକୁଡ଼ି, ପାମ୍ପଡ଼ ନଳି।
ଗୁଲୁଗୁଲା ନା? ହଁ।
ବୋଲ୍ଡର।
ଓହୋ! କଡ଼େଇ ପିଠା କେମିତି କରା ହୁଏ?
କଡେଇ ପିଠା ସେ ସେ ଯୋଉ ବ୍ୟାଟରଟା ଯୋଉ ଉଁ କଣ ବିରିର ବିରି ଚାଉଳର ହେଇଟା ତେଲ ପକେଇକି କଡେଇରେ କଡେଇ ତାପରେ ସେଇ ବ୍ୟାଟରଟା ପକାନ୍ତି ତାରେ ପୁଣି ହେଇଗଲେ ଲେଉଟେଇ ଦିଅନ୍ତି ସେଇଟା ହେଉଛି କଡ଼େଇ ପିଠା।
ଓହୋ। ତ କରି ଆସୁଛି?
ହଁ ମତେ କରିଆସିଛି ତତେ ଆସିନି?
ମୋ କରିଦ ହେଲେ
ହଁ। ତତେ କୋଉ ପିଠା ଆସିଛି।
ହ୍ୟାଲୋ ତତେ କୋଉ ପିଠା ଆସିଛି।
ହଁ ମତେ ଚକୁ
କି ହୁଁ ହୁଁ ଆଉ ତର ତରକାରୀ କଣ ଆସିୁଛି। ଇପି।
ମତେ ବି ସେମିତି ଆସିଛି ପିଠା ସୁଜି କରା ଚାଇ ପିଠା ଚକୁଳି ପିଠା। ଚାାଇଁ ପିଠା ସେଇଟା ଯୋଉ କଡେଇ ପିଠା ସେଇଟା ହଉଛି ଚାାଇଁ ପିଠା। ମାନେ କାଳେ ବୁଝି ପାରିବୁନି ବୋଲିନ ମୁଁ ସେଇଟା ଚାହିଁ ପିଠା କହୁଛି।
ହ୍ୟାଲୋ
ହୁଁ।
ଭଲ। ଆଠା ଆସଛି ନା
ହୁଁ ହୁଁ।
ହ୍ୟାଲୋ।
ହ୍ୟାଲୋ।
ହଁ ଆଉ କଣ ତରକାରୀ ତମର ଆଜି ରୋଷେଇ ହେଇଛି।
ଆମର ଚାଉଳ ସରି ଯାଇଛି ଆମର।
ଓହୋ କଣ ଖାଇବ ଯେ।
ପଖାଳ ଭାତ ଅଛେ ରୁଟି କରହବ ଆଉ ମୋ ସାଙ୍ଗ ଯି ଆଳୁ ସୁଝେଇଛନ୍ତି ଆଉ।
ହିଁ
ତମେ ତାହେଲେ ଆଜି ଆସୁଛ।
ହଁ ଯିବି।
ଓହୋ। ଏକା ଆସିବ ନା ଆସିବେ ଘରୁ ଆଉ କିଏ?
ନାଇଁ ଘରୁ କେହି ଯିବେନି ଘରୁ କ ପାଇଁ ଯିବେ ମୁଁ ଏକା ଯିବି ହାର।
ଓହୋ ବସ ରେ ଆସିବ ନା ଗାଡିରେ।
ବସ ରେ ହିଁ ଯଥିବି ଆଉ ବସ୍ଟା ହିଁ ଗୋଟେ ଗାଡି।
ଓହୋ।
ହୁଁ।
ଆଉ ତମ ପୁଅ କଣ କରୁଛି।
ସେ ଫୋନ ଧରିକି କୁଆଡେ ବୁଲିବାକୁ ଯାଇଛି ଆରି।
ହୁଁ।
ହୁଁ।
ମୋ ସାଙ୍ଗ। ହଁ ମୁଁ କାଲି ଯାଇଥିଲି ମୋ ସାଙ୍ଗ ଘରକୁ ହୁଁ।
ଦେଖା ଯାଉଛ
ହୁଁ, ହୁଁ। କେମିତି ଦେଖିଲ ଯେ
ମୁଁ ଇନଷ୍ଟାଗ୍ରାମ୍ ରେ ଦେଖିଥିଲି।
ଅ ହଁ ମୋ ସାଙ୍ଗ ବହୁତ ସୁନ୍ଦର।
ହୁଁ, ତମେ ବି।
ହଁ ହଁ ଥ୍ୟାଙ୍କ ୟୁ।
ଦି ଜଣ ଯାକ ବହୁତ ସୁନ୍ଦର ଦେଖା ହାଉଥିଲ କାଲି।
ହଁ ହଁ।
ମତେ ଠିକ୍ ସେ କେହି ହଟସ୍ପଟ୍ ଦଉ ନାହାନ୍ତି ଆମର ଏଠି ଜାଣିଛ ନା।
କଣ ପାଇଁ ଯେ।
ମୁଁ ଜାଣିନି, ଜଣେ ତ ରଗିଛି ଭଲ ସେ କଥା ବି ହଉନି। ଜଣେ ତ ରାଗିଥଛି, ମୋ ସହିତ କଥା ହଉନି ଏଇଠି ପାଇଁ ମାଗୁନି ମୁଁ ଆଉ ଜଣ ଙ୍କ ସହ ବୁଲୁଛି କିନ୍ତୁ ଧଥରଥର କଥା ହଉଛି। ତା ପରେ ଗୋଟେ ଶୋଇଯାଉଛି ତ ଜମା କାଢୁନି ଆଉ ଜଣେ ସାଙ୍ଗ ଅଛି ମୋର ସେ ଘରକୁ ଯାଇଛି ପାରେ। ସେଦେ ଆ
ଅ ହୋ ଆ ଭଲ ଆଉ।
ହୁଁ, ତମର ଏମିତି ହେଇନି କେବେ?
ହଁ ମୋର ହଏ ହୁଏ ଯେ ନା ମୋ ବାପା ଗୋଟେ ଦିନ ପରେ ମୋର ପକେଇ ଦିଅନ୍ତି।
ଓହୋ ଭଲ।
ମୁଁ କାଠୁ କାହିଁ ମୋର ସରିଗଲା ପରେ ମୁଁ ଆଣେ। ମାନେ ଯଦି ଆଜିର ସରି ଯାଇଥିବ ଡାଟା ଏମତି ଆଣେ ହେରି ନ ହେଲେ ମୋ ବାପା ଗୋଟେ ଦିନ ପରେ ମୋ ବା ବାପା ନିଜେ ହିଁ ନିଜ ଆଡୁ ପକେଇ ଦିଅନ୍ତି, ମାନେ ମୁଁ ଗୋଟେ ଦିନ ଫୋନ ନ କଲେ ବାପା ପକେଇ ଦିଅନ୍ତି।
ଭଲ। ଆମ ଘରେ ବି ସେ କହୁଥିଲେ ଯେ ମନା କରିଥିଲ ମୁଁ କହିଲି ଏକଜାମ୍ ସରିଯାଉ ତାପରେଠୁ ରିଚାର୍ଜ କରିବି। ହଉ ଟିକେ ରଖୁଛି ଯୋଉ ପରେ ଫୋନ କରିବି।
ହଉ ଆଉ।
ହଉ।
ହୁଁ।